ହ୍ୟାଲୋ, ଆଜ୍ଞା।
କଣ କରୁଛନ୍ତି?
ପବନ ଖାଉଛି ନବକି ଟିକେ।
ଆମର ଛାତ ଘରୁ ବହୁତ କହୁନ କିନ୍ତୁ ରୁମ କୁ ଆସିଲା ବେଳୁ ଗରମ୍।
ତମେ ଭୁଲ କଲ ନା କାନ୍ଥ ଟା ଏଇ ଖରାଦିନ କାନ୍ଥ ଟା ଖୋଲି ଦିଅନ୍ତ। ଫୁଣି ଶୀତ ଦିନ ବର୍ଷା ଦିନ ହେନେ କାନ୍ଥ ଟା ସେଟିଂ କରିଦିଅନ୍ତ।
କାଲି ସବୁ ପବନ ବର୍ଷା ଜୋର ହେଲା ତାପରେ କୁଆଡେ ଯାଇଥାନ୍ତୁ।
ସେଇ କଣ କହିଲେ ବୁଝିପାରିଲନି କି ଶୀତ ଦିନେ ବର୍ଷା ଦିନି ଆ କାନ୍ଥଟା ଆଣିକି ସେଟିଂ କରିଦିଅନ୍ତ।
ହୁଁ। କେମିତି ହବ ହେରା କଣ ପଟ ତାହାନେ ଯଉଁ ଇଏ ସ ହେଇଛି ଲ ସୁ ତାମର କଣଟେ ବାଲି।
ବାବା କିଏ ଡଙ୍ଗା ତିଆରି କରିଦେଇଛନ୍ତି କି ଦେଖିଲୁ? ମୋ ଝିଅ ତ ବଢିଆ ଡଙ୍ଗା ଶିଖିଛି,
ହେ ଚିରି ଯାଉଛି, ହଁ ବାପା କାଗଜ ଡଙ୍ଗା ବା ପାଣି ରେ ଗୁଡେ ନେଇଚଯିବ ଆଉ କଣ ତୋ ପାଇଁ ରହିବ କି? ହ୍ୟାଲୋ।
କଣ ସେ କଣ ଛୁଆ ମାନେ ପାଠ ପଢୁଛନ୍ତି?
ପାଠ କାହିଁ ଛୁଆ ହେଇ ମୁଁ ତ ଏପଟେ ପବନ ଟା ଦଉଛି ଯେ ମୁଁ ଖାଲି ପବନ ଖାଇବା ପାଇଁ ଦଉଡୁଛି। ପାଠ କେତେବେଳେ ପଢେଇଲିି।
ହଁ ହୁଁ ରୋଷେଇ ସଇ ଲାଣିି?
ରୋଷେଇ ଆଜି କିଛି କରିବାର ନାହିଁ, ଅଛି ମଟର ଆଳୁ ତରକାରୀ ମିକସ ଭେଜ ପନି ମଙ୍ଗଳବାରେ ବିନା ପିଆଜରସୁଣ। ତାପରେ ଏଇ ଟିକେ ମାର୍କେଟରୁ ଦହିବରା ନେଇ ଆସିଥିଲେ ସୁମସ୍ତେ ଖାଇଦେଲେ ସଇଲା ଆଉ।
ହୁଁ ହୁଁ। ରାତିରେ ରୁଟି, ରୁଟି ଖାଇବେ?
ହଁ ସମସ୍ତେ ରୁଟି କେବଳ ଆଇଁଷ ବାର ମାନେ କାଲି ଆଇଁଷ ମାନେ ତାହେଲେ ଟିକେ ଭା ତ ଟେ ହବ ଦିନରେ ହଉ କି ରାତିରେ ହଉ ଦି ଟାଇମ ଭାତ ବି ଖାଇ ଦିଅନ୍ତି।
କାଲି ଟିକେ ସୋରିଷ ମସଲା ଦେଇକି ମାଛ ଟିକେ କରିବା, ବହୁତ ଦିନି ହେଲା ସୋରିଷ ମସଲା ମାଛ ହେଇନି। ଖାଲି ଅ ପିଆଜ ରସୁଣ ଛେଚାଛେଚି କରି କରି ଦଉଛି, କଉଦିନ କଞ୍ଚା ମାଛ ତରକାରୀ ଝୋଳ କରିଦଉଛି, କଉଦିନ ଚିକ ଚିକେନ କଉଦିନ ମଟନ ଏଇ ସବୁ ହଉଛି, କାଲି ଟିକେ କରିବା ସୋରିଷ ମସଲାରେ।
କେମିତି କଞ୍ଚା ମାଛ କେମିତି ତରକାରୀ ହୁଏ?
ଜାଣିନକି?
ଆରେ ନା ମୁଁ କେମିତି କରିନି କିନ୍ତୁ ଭୋଜି ଭୋଜିରେ ହେଇଥିଲା ଖାଇଛି, କିନ୍ତୁ କରିନି। ଭୋଜିରେ ଖାଇବିନି ଭଲ ଭଲ ଲାଗୁଥିଲା।
କଣ ତମେ ଯଦି କରିବା ପାଇଁ ଚାହିଁବ ପ୍ରେସର କୁକର ରେ ବି ତମେ ଯଦି ଟାଇମ୍ ନାଇଁ ସିଜେଇଦବ ହେଲା କି?
ହୁଁ।
ଯଦି ସେମିତି କରିବା ପାଇଁ ଚାହିଁବ ତ ମାନିନିଅ ହାଫ୍ କେଜି ମାନେ ପାଆଶହ ଗ୍ରାମ କିମ୍ବା ଗୋଟେ କେଜି ତମର ଅଛି ମ ମାଛ ମୁଣ୍ଡ, ଲାଞ୍ଜ ଛାଡିଦବ ମୁଣ୍ଡ ଲାଞ୍ଜ କୁ କଞ୍ଚା କରିବନି ବୁଝିପାରିଲ ମୁଣ୍ଡ ଲାଞ୍ଜକୁ ଲ ତାମୁଣ୍ଡବେ କ କରିବନି ବୁଝିଗଲା ନା ତାକୁ ଦେଖ ପବନ କେତେ ଜୋର ଆସୁ ସେ ମତେ ଉଡେଇ ନବ ତ କାଲି ଉଡେଇ ନେଇଯାଇଥିଲା ମତେ ପକେଇ ଦେଇାଇଥିଲା ଛାତ ଉପରେ ଆଉ ହୁଁ ହୁଁ ହୁଁ।
ହୁଁ ହୁଁ।
ଆଉ ମୁଣ୍ଡ ଲାଞ୍ଜ କୂ ପକେଇବନି ତମେ କଣ କରିବ ନା ଏ ମାଛ ଟାକୁ ଧୋଇ ଦେଇକି ରଖିଦବ ସାଇଜ କରିକି ହେଲା। ତାର ଗୋଲ୍ କଟିଙ୍ଗ୍ ପିସ୍‌କଟିଙ୍ଗ୍ ଟା ଗୋଲ କଟିଙ୍ ହେଇଥିବ ହେଲା ତା ପେଟ କଣା ଥିବ।
ହଁ ହଁ।
ହଁ ଫାଷ୍ଟ ପିଆଜ ଟିକେ ବାଟିକି ଅଲଗା ରଖିଦବ। ଅଦା ରସୁଣ ବାଟିକି ଅଲଗା ରଖିଦବ ବୁଝିଗଲା? ହଁ ଅଦା ରସୁଣ ବାଟିକି ଟିକେ ଅଲଗା ରଖିବ। ପିଆଜ ଟିକେ ବାଟିକି ଅଲଗା ରଖିବ ହେଲା କି
ହୁଁ।
ଗୋଟେ କଢେଇରେ ତେଲ ପକେଇବ ଜିରା ପକେଇବ ଡାଲ ଚିନି ଦେଲ ଗୁଜୁରାତି ଦେଲ ତେଜ ପତ୍ର ଦେଲ କଟା ପିଆଜ ଗୋଟେ ଚୁନ୍ଚୁ ଚୁନ୍‌ କରି କାଟିଥିବ ତାକୁ ପକେଇବ ସେଇଟା ଟିକେ ପିଆଜ ଟା ଲାଲ ଲାଲ ହେଇଗଲା ପରେ ସେଥିରେ ଆମର ଅଦା ରସୁଣ ଯୋଉ ବାଟିଥିବ ହେଲା କି ତାକୁ ପ ପକେଇଦବ ପକେଇ ଦେଇେଇକି ତାକୁ ଟିକେ ଘାଣ୍ଟିଦବ ସେଇଟା ଜଷ୍ଟ ଟିକେ ଘାଟି ହେଲା ପିଆଜ ବୋଟା ଟାକୁ ପକେଇଦବ ବୁଝି ପାଇଲ। କିମ୍ବା ଦିଟାଙ୍କ ଏକା ସାଙ୍ଗରେ ବି ତମେ ପକେଇ ଦବ ତାକୁ ଭଇସ କଷିବ। ଖସିବ ଯେତେବେଳେ ପାଣି ଅଂଶ ସବୁ। ଙ୍କ ହଁ ପକେଇ ତେଲ ଅଂଶ ବାହାରିବା ଆରମ୍ଭ ହବ ସେଥିରେ ହଳଦୀ ଗୁଣ୍ଡଲକ ଲଙ୍କାଗୁଣ୍ଡ ଧଣିଆ ଗୁଣ୍ଡ ଗରମ ମସଲା ଯଦି ମାଛ ମସଲା ଯୋଉଟା ଥିବ। ସେ ବି ପକେଇ ପାରିବ ପ ଖି ଦେଇକି ଟିକେ ପାଣି ଦେଇଦେଲୁ ତାକୁ ଟିକେ ଲୁଣ ଦେଇଦେଲୁ କଷିଦେଲୁ ଟମାଟୋ କାଟି ଦେଇକି ପକେଇବ ନହେଲେ ବାଟି ଦେଇକି ପେକେଇଦବ ହେଟା କାଟିକି ପକେଇବ କାହିଁକି କଇଲସବୁ ବାଟିଦେଲେ ଆଳକୁ ମସଲା ଟା ଗୋଟେ ହବ ହେଲା ଇ ଟମା ସେଟା ବାଟିକି ପକେଇଦେଲୁ ପକେଇ ଦେଇ ଲୁଣ ପକେଇଦବ ତାପ ଘୋଡେଇ ଦବ ସେ କଷି ହେଇଯିବ ଭଲ ସେ ଯେତେବେଳେ ପାଣି ଢାଳିଦବ ସବୁ କେଜାଣି ବୁଝିପାରିଲ କାହିଁକି ନା ଆମର ମାଛଟା ସେଥିରେ ପନ୍ଦରରୁ କୋଡିଏ ମିନିଟ୍ ଫୁଟିବା ଦରକାର ସେତିକି୍ରେ ପାଣି ଶୁଖିଯିବ ନା ଆମେ ଯଦି କମ୍ ପାଣି ଦବା ହଁ ପତଳା କରିଦେଇଥିବୁ ମାଛ ଝୋଳ ଟା ତାକୁ କଅ ଥଣ୍ଡା ପାଣି ଦିଅ କିମ୍ବା ଗରମ ପାଣି ଦିଅ ସେ ଫୁଟିବ ଯେତେବେଳେ ଏଇ କଞ୍ଚା ମାଛକୁ ଗୋଟେ ପେଇଦବ ଖାସ୍ କରିକି ଏଇଟା ହାଣ୍ଡି ଫାଣ୍ଡି ରେ କରିବ ବେଶୀ ଭଲ ଲାଗିବ କଢେଇ ଅପେ। ଆ ରେସିପି ଟା ତମେ ହାଣ୍ଡିରେ କରିବ ବହୁତ ଭଲ ଲାଗି
ନା ମୁଁ କଇଲି ମାଛ ଟା ଲୁଣ ହଳଦୀ ଫେରେ ଗୋଳା ହେଇ
ନା ନା ନା ଖାଲି କଣ। ଚାପ୍ ମୁଁ କହିଲିନିକି ଖାଲି ଧୋଇକି ସାଇଡ କରି ରଖିଦବ ମୁଁ କଣ କିବିୁଣ ହଳଦୀ ପକେଇବ ବୋଲି। ଆମର ଏଠି ବା ସବୁ ଜିନିଷ ପକେଇଥିଲେ ଆମେ ମସଲା ରେ ପାଣି ଯେତେବେଳେ ଥିଲା ସେତ ତରକାରୀ ଫୁଟିବ ଏଇ କଞ୍ଚା ମାଛ ପକେଇକି ପୁରା କ ଟେ ଟିକେ ଗରମ ମସଲା ଦେଇ କଭର କରିଦବ ହେଲା ଆଉ ଟୋଟାଲି ଖୋଲିବନି। ଠିକ ଦଶ ମିନିଟ୍ ପରେ ଖୋଲିବ ଦେଖିବ ମାଛର କଲରଟା ଶିଠୁ ଆଂସ ହେଇଯାଇଥିବ। ତାକୁଟିକେ ନଉଟେଇ ଦବ ଆର ପଟକୁ ବେଶ ମାନେ ପାଣି ଭିତରେ ଅଛି ମାନେ ଏପଟ ସେପଟ ହେଇଥିବ କିନ୍ତୁ ତମ ମନବୁଝିବା ପାଇଁଦେଖିଆ ଏପଟ ହେଇଛି ସେପଟା ହେଇଛି କି ନାଇଁ ତମେ ନୋଟେଇ ଦବ। ତାକୁ ଦେଖିଲ ଯେତେବେଳେ ମାଛ ଟା ସିଝି ଯାଇଛି ହେଇଯାଇଛି ଆଁଇସିଆ ଶ୍ମେଲ ଯା ସାରିଛି ପାଣି ଜିନିଷ ଟିକେ ପାଣି ଟା ଶୁଖି ଯାଇଛି ମାନେ ଯେମିତି ଆମ ଝୋଳରେ ରହିବା କଥା ବେଶି ପତଳା ହେଇନି ଭଲ ଠିକ ଠାକ୍ ଅଛି ତମକୁ ଯଦି ଲାଗିଲା ମାଛ ତରକାରୀ ଟା ଭଲ ସ୍ମେଲ ଆସିଲାଣି ତେଲ ଉଠିଲାଣି ଆଉ ପାଞ୍ଚ ମିନିଟ୍ ଟିକେ ଫୁଟେଇ ଦବ ଫୁଟେଇ ଦେଇକି ଟିକେ ଗରମ ମସଲା ଛେଚିକି ପକେଇଦବ ବୁଝିହେଲା। ତାପରେ ଧଣିଆ ପତ୍ର ପକେଇଦେଲ ଦେଖିବ ମାଛ ତରକାରୀ ସହିତ କଲେ ଏତେ ବଢିଆ ଲାଗିବ କହିହବନି ଆଉ ଯଦି ତମ ପାଖରେ ଟାଇମ ନାହିଁ ଏସବୁ ପାଇଁ ତମେ ମାଛକୁ କଣ କରିବ ପ୍ରେସର କୁକର ରେ ପକେଇଦବ ହେଲା କଞ୍ଚା ମାଛକୁ
ନା।
ଯେମିତି ଆମର ସବୁ ଜିନିଷ ମୁଁ କହିଲିିନି ଏଥିରେ କିଛି କଟା ରଖୁନି ସବୁ ବାଟିଦବ। ବାଟିଦବ ବୋଲି କଣ? ଏକାଥରେ ଗ୍ରାଇଣ୍ଡର ଯାରଟା ନବ ସେଥିରେ ଟମାଟୋ ପିଆଜ ଅଦା ରସୁ ଣ ଶୁଖିଲା ଲଙ୍କା ଡାଲଚିନି ଗୁଜୁରାତି ଜିରା ବାଟିଦବ ବାଟି ଦେଇକି ସେ ମାଛ ରେ ପକେଇଦବ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ସୋରିଷ ତେଲ ପକେଇଦବ ଗୋଟେ କାଟିଦେଇକି ପିଆଜ ପକେଇ ଦବ ପକେଇ ଦେଇକି ଗୋଳେଇ ଦବ ଗୋଳେଇ ଦେଇକି ପାଣି ଗୋଟେ ଗ୍ଲାସ ଭଳିଆ ଢାଳି ଦବ ବୁଝି ହେଲା।
ହଁ।
ଢାଳି ଦେଇଚି ଘୋଡେଇ ଦବ ଯୋଉ ସିଟି ଗୋଟେ ମାରିଦବ ବୁଝି ହେଲା। ସେ ଗୋଟେ ସିଟି ମାରିବ ବେଶି ମାରିବନି। ତାପରେ ଖୋଲିଦବ ଦେଖିବ ତେଲଚଡ ଚଡ ହେଇକି ଉଠି ଯାଇଥିବ ଗରମ ପାଣି କରି ଢାଳିଦବ ଟିକେ ଦେଇଦବ କାଇଁ ନା ଆଇଁସିଆ ଯୋଉ ସ୍ମେଲ ଟା ଥିବ ସେ ପଳେଇବ ମାନେ ହାଣ୍ଡି ଆଉ ଡେକ୍ଚି ଅପେକ୍ଷା ଏ ପ୍ରେସର କୁକର ରେ ବଢିଆ ହବ ତରକାରୀ ଟା।
ପ ମାନେ ପ୍ରେସରରେ କେମିତି ନଉଟେଇହବ ନା ହବ ନା ଧର ଛୋଟ ପ୍ରେସର ଧର
ପାଣି ଗ୍ଲାସ ଟେ ନେଇଥାଅ ସେତେଟା ତମକୁ ନଉଟେଇବାକୁ ପଡିବନି। କିଛି ହବନି କାଇଁ ନା ମୁଁ ବନେଇଛି ମୁଁ ବନେଇଚି। ତେ ଆମେ ଯେତେ ପ୍ୟାର୍ ସେ ବାହାର କରିବା ଗୋଟେ ଜିନିଷକୁ ନା ସେ ବାହାରିବ ଭାଙ୍ଗିବ କଣ ପାଇଁ। ଗୋଟେ ଗ୍ଲାସ ପାଣି ଦେଇଥିଲି ସେଥିରେ ବୁଝିପାଇଲ ମୁଁ କଞ୍ଚା ମାଛ କରିଚି।
ଅ ଧର ପାଞ୍ଚ ଛଅ ପିସ ରୁ ଯଦି ଟିକେ ବେଶୀ ମାଛ ପଡିଯାଏ ଆଉ ଫେର ନଉଟା ନଉଟି କରିବା ପାଇଁ ଟିକେ ଅସୁବିଧା ହବ ନା ସେ ସେଥି ଲାଗି କହୁଚି।
ଯିବ ତାପରେ ହଉଛି ତମେ ଉ ଫୁଟି ଗଲା ପରେ ସ୍ମେଲ ଟା ଆସିବ ଆମର ସିଟିଟା ଲାଷ୍ଟ ବେଳକୁ ଗୋଟେ ସିଟି ଦବ ନା ତା ପରେ ଫୁଣି ଗରମ ପାଣି ଟିକେ ଦେଇ ଦବ। ଗରମ ପାଣି ଯଦ ଦେଲେ କି ମାଛ ଟା ଏପଟ ସେପଟ ହେଇକି ରହିବନି କି ଉପର ତଳ ହେଇକି
ହୁଁ ହଁ ହ ହଁ ହ ହଁ ହଁ।
ମୁଁ କଞ୍ଚାମାଛ ତରକାରୀ ଗୋଟେ କରିଚି ସେଟା ମତେ ଟାଇମ ନଥିଲା ମୁଁ ୟୁଟ୍ୟୁବ୍ ରେ ଛାଡ଼ିଚି ଦେଖି ଦବ।
କାଲି ସମୟେ ଟିକେ ବହୁ
ବଢିଆ ହେଲା ମାନେ କଞ୍ଚା ମାଛ ଟାରେ ଜାଣିଛ ନା ମେନ ଜିନିଷ ଟା କଣ ତମେ ମାଛ ଟା ଟେଷ୍ଟ ଲାଗିବନି ତା ଝୋଳ ଟା ଟେଷ୍ଟ ଲାଗିବ ଜାଣିଲ। ଆଉ ଭଜା ମାଛ ମାଛର ଟେଷ୍ଟ ଲାଗିବ ଯାହାକୁ ଭଜା ମାଛ ଯିଏ ଖାଇ ଆସିଚି ତାଙ୍କୁ କଞ୍ଚା ମାଛ ଟା ଗୋଟେ ସିଠୁଆ ଅଂଶ ଲାଗିବ ବୁଝିପାରିଲ କି ଯେମିତି ଆମେ ଭଜା ମାଛ ଟା ଖାଇଦେବା ଯାହାକୁ ଉପର ଅଂଶଟା କୁର୍କୁଟ ଟା ପସନ୍ଦ ଭିତର ଟା କାଦୁଆ କାଦୁଆ ଲାଗେ ଖାଆନ୍ତିନି ବୁଝିଲ ଆଉ ଏଇ କଞ୍ଚା ମାଛ ସେଟା ତମକୁ ଛଣା ହେଇନି ମାନେ କାଦୁଅ ଲାଗିବ କିନ୍ତୁ କଞ୍ଚା ମାଛର ଖାସ୍ କରି କଞ୍ଚା ମାଛ ଏଇ ସେଥିପାଇଁ ଲୋକ କରନ୍ତି ତା ଝୋଳଟା ପାଇଁ। କଞ୍ଚା ମାଛ ପାଇଁ ପସନ୍ଦ ନୁହେ। ବେଙ୍ଗଲୀରେ ଆମର ପ୍ରାୟ ଟାଇମ୍ ଉଁ ଦେଖିବ ବେଙ୍ଗୋଲି ସାଇଟ୍ ରେ ବେଙ୍ଗଲୀ ଲୋକମାନୋନେ କଞ୍ଚା ମାଛ କରନ୍ତି।
ଓ ହଁ ହଁ ହଁ
ଆଉ ଏଥିରେ ଗୋଟ ତା କଞ୍ଚା ଲଙ୍କା କାଟିକି ପକେଇବୁ ସୋରିଷତେଲ ଟିକେ ତା ଉପରେ ପକେଇବୁ ବଢିଆ ଲାଗିବ ତରକାରୀ ଉରା।
ଉଁ ଆମର ଗୋଟେ ଗୋଟେ ଭୋଜି ହେଇଥିଲା ଆମେ ଯାଇଥିନୁ ସେ ସେମିତି କରିଥିଲେ କଞ୍ଚା ମାଛରେ ସୋରିଷ ମସଲା ଦେଇ କରିଥିଲେ। ଆଁ ଟିକେ ଭଲ ଲାଗୁଥିଲା। ପରଠାରୁ ହଁ।
ଆଉ ଆଉ କଣ କୁହ?
ଛୁଆ ଙ୍କ ପାଠ ପଢା ପଢି
ହଁ ସେ ଆରେ ସେ ପିଲା ଛୁଆମାନେ କହିଲେ ଗୁପଚୁପ ଖାଇବାକୁ ଯିବା ପାଇଁ ତ ବାପା ତାଙ୍କୁ ନେଇକି ପଳେଇଚନ୍ତି ବଜାରକୁ। ଆସିଲେ ପଢ଼ିବେ ଆଉ ଯୋଉ ଗରମ ବି ହଉଛି ଛାତ ଉପରେ ରହିଥିଲୁ ବହୁତ ସମୟ ତାପରେ ପଳେଇ ଆସଲି ଏ ଛୁଆ ଖାଇବେ ବୋଲି।
ମୁଁ ଏ ତଳକୁ ପଳେ ଆସିଚି ତଳେ ବସିଚି ଆମର ବଢିଆ ପବନ ଦଉଚି ତଳେ।
ଉଁ ହୁଁ। କଣ କରୁଚନ୍ତି ପିଲାମାନେ କଣ କରୁଚନ୍ତି?
ନାଇଁ ତା ବାପା ଦହିବରା ଆଣିଥିଲେ ମାର୍କେଟ ରୁ ଦହିବରା ଆଣିଥିଲେ ବସିକି ଖାଉଛନ୍ତି।
ଉଁ ହୁଁ ହୁଁ ହୁଁ।
ଆରେ ମାଡ ଗୋଳ ଲାଗିଲେ।
ନା ସିଏ ଆମର ବାରଣ୍ଡା ଟା ଟିକେ ଦୁଆର ମୁହଁ ଟା ବଡ଼ ହେଲା କି? ସେଠି ତମେ ଯଦି ଗାଡି ପାର୍କ କରିବ ଗୋଟେ, ଦିଟା, ତିନିଟା, ଚାରିଟା, ପାଞ୍ଚଟା, ଛଅଟା ବଡ ଗାଡ଼ି ଦଶ ଟା ଭଳିଆ ପାରି ହେଇଯିବ ବୁଝିଲ? ଏଠି ରହିପାରିବ। ତ ଆମ ଆମ ଗାଡ଼ି ଟା ଖାଲି ରହିଚି ଆଉ ଜଣେ ଏବେ ଗୋଟେ ଗାଡି ଆଣିଛନ୍ତି ତ ସେ ପଡିଆରେ ରଖ କହିଲେ ବୋଉ ଆଉ ପଡିଆରେ ଗାଡ଼ିଟା ରହିଲେ କିଏ କଣ ବାଡେଇ ବୁଡ଼ି ଦଉଚି ତାଇ ଗାଈ ସିଂଘ ମାଦଉଛନ୍ତି ଆଉ ମୁଁ ଟିକେ ତମ ଏଇ ଗେଟ୍ ତ ଦିଆହବ ଆମର ବଡ ଗେଟ୍ ଟା ଦିଆହବ ଆଉ ସେ ଗେଟ ଦିଆ ହବ ସେ ଭିତରେ ଟିକେ ଗା ଡିଟା ରଖିଦବୁ। ମୁଁ କହିଲି ହଁ ସେଇଟା ରହିଛି ଦିଦି ଦେଖେ ତାଙ୍କର ଏଟା କଣ କଇଲ ଟ୍ରାଭେଲର ଟାଇପ ର ଗାଡି ଟା ଆମର ଆମର ପର୍ସନାଲ ଗାଡି ଟାଇପ ର ଛୋଟ ଗାଡି ଟା ଦିଦି ତାଙ୍କ ଗାଡ଼ି ଟା ବଡ଼ ଆମ ଗାଡ଼ି ଟା ଛୋ ଛୋଟ ପୁ ପାଅଟେ ବଡ ପାଟିରେ କଥା ହୁଏ। କଥା ହଉଚି ବଡ ପାଟିରେ ଆଉ।
ଅ ହଁ
ସେଇଟା କୁ ସେ କହୁଚି କହୁଚି ଯଦି ଗା ଗାଡି ଉରା ଆକାଶ ପର୍ଯ୍ୟନ୍ତ ଉପରକୁ ଉଠିଥାନ୍ତା ତାହେଲେ କେତେ ଭଲ ହେ ଥାନ୍ତା।
ହୁଁ
ତାର ଭାରି ଠାକୁରଙ୍କ ପ୍ରେମୀ। ସନ୍ଧ୍ୟା ହବ ମାନେ ସିଏ ତମେ ଶୋଇ ଥାଅ କି ଯାହା କଉଥାଅ, ବୋଉ ତମେ ସନ୍ଧ୍ୟା ଦବନି ବୋଉ ପ୍ଲିଜ୍ ପ୍ଲିଜ୍ ମୁଁ ଆଜି ସନ୍ଧ୍ୟା ଦେବି ପ୍ଲିଜ୍ ତମେ ଯିବନି, ଏମିତି ହବ।
ହୁଁ, ତୋ ପୁଅ ନା?
ହଁ, ତାର ଠାକୁରଙ୍କ ଜିନିଷ ଠାକୁରଙ୍କ ପ୍ରାର୍ଥନା ତାର ବହୁତୁ। ଶୁଣ ମୁଁ ଟିକେ ଗୋଟେ କଲ୍ ଆସୁଛି ଟିକେ ମୁଁ ର ଖୁଚି, ପରେ କଥା ହଉଚି, ଆଁ?
ହୁଁ, ହୁଁ। କେ କରି ଦବ।
ହ୍ୟାଲୋ। ତମେ କାଟିଦିଅ ଟିକେ ମୋ କଲ୍ ଆସୁଚି। କଲ୍ ଆସୁଚି ତମେ କା